ହ୍ୟାଲୋ ମୋ କଥା ଆପଣଙ୍କୁ ଶୁଭ ଯାଉଛି କି? ଆପଣ କଣ କରୁଛନ୍ତି?
ଆପଣ କୋଉଠୁ କହୁଥିଲେ ମ୍ୟାଡ଼ାମ?
ମୁଁ କଟକରୁ କହୁଥିଲି।
ଆଛା ଆଚ୍ଛା କଟକ କୋଉ ଜାଗା କି? ମୁଁ ବରମ୍
ମୁଁ ବ୍ରହ୍ମପୁରରୁୁ କହୁଥିଲି ମୁଁ କଟକର ଏଇ ଯୋଉ ନା ନା ମୁଁ କଟକରୁ କହୁଥିଲି।
ଆଛା ଆଚ୍ଛା ଆଛା।
ଆଜ୍ଞା।
ଆଉ ମୁଁ ମୁଁ ବ୍ରହ୍ମପୁର କହୁଥିଲି ବା।
ଆଉ ଆପଣ କେମିତି ଅଛନ୍ତି?
ହଁ ଭଲ ଅଛି।
ଆଉ ଆପଣଙ୍କ ଘ ହଁ ମୁଁ ତ ବହୁତ ଭଲ ଅଛି। ଆଉ ଆପଣଙ୍କ ଆଡେ ବର୍ଷା ହଉଛି ନା?
ଆଜ୍ଞା ଏପଟେ ତିନିଦିନି ହେଲା କଣ୍ଟିନିୟୁ ବର୍ଷା ଚାଳିଛି।
ଓହୋ ଆମର ବି ତ ସେଇ ବର୍ଷା ହଉଛି।
ହୁଁ ହୁଁ ହୁଁ ହୁଁ।
ଆଉ ଆପଣ ପ୍ଲାନିଂ କଣ କରୁଛନ୍ତି ଏଥର ରଥଯାତ୍ରାରେ ପୁରୀ ଆସିବା ଆସିବେ?
ନିଶ୍ଚୟ ନିଶ୍ଚୟ ଏଇଟା ଭଗବାନଙ୍କ ର ଡୋରି ଲାଗିଛି ଚାରି ବର୍ଷ ହେଲା ଯାଉଚି। ପ୍ରତ୍ୟେକ ଯାତ୍ରାରେ ଗୁଣ୍ଡିଚା ରେ। ଏ ବର୍ଷର ପ୍ଲାନିଂ ଅଛି ଗୁଣ୍ଡିଚା ଯାତ୍ରା ଯିବା ପାଇଁ।
ଆଚ୍ଛା ଆପଣ କଣ ଏକେଲା ଯିବେ ନା ଆପଣଙ୍କ ଫ୍ୟାମିଲି ସହିତ ଯିବେ?
ନାଇଁ ସାଙ୍ଗସାଥି ଅଛନ୍ତି ଯିବୁ କିନ୍ତୁ ଏ ବର୍ଷ ଆମର ସବୁ ବିଲ ବାଡ଼ି ଚାଷ ଚାଲିଛି ତ ସେଥିରେ ଆମେ ଧାନ ତଳି ପଳି ପଡ଼ିବ ସବୁ ପଡ଼ିବ ଦେଖିବାକୁ ପଡ଼ିବ ପାଗ ଫାଗ ନଥିଲା ଠିକ୍ ଠାକ୍ ଚାଲିଛି। ଦେଖାଯାଉ କଣ ହଉଛି ତଳି ପଳି ପଡ଼ିଲା ପରେ ଯିବା।
ଆଚ୍ଛା ଭଲ ଆଉ ଆପଣ ଙ୍କ ଘରେ ସବୁ କିଏ କିଏ କଣ ଅଛନ୍ତି?
ସମସ୍ତେ ଭଲରେ ଅଛନ୍ତି ଆମର ଗୋଟେ ଛୋଟିଆ ଫ୍ୟାମିଲି। ଘରେ ସମସ୍ତେ ବହୁତ୍ ଭଲ ରେ ଅଛନ୍ତି।
ମୋ କଥା ଆପଣଙ୍କୁ ଶୁଭୁଛି କି?
ଆଜ୍ଞା ଆଜ୍ଞା ଆଜ୍ଞା। ଆଉ ଆପଣ କଣ ପଢ଼ାପଢ଼ି କରୁଚନ୍ତି? ହ୍ୟାଲୋ ହ୍ୟାଲୋ ହଁ ଆପଣ କଣ ପଢା଼ ପଢ଼ାପଢି କରୁଛନ୍ତି ଆପଣ।
ନା ମୁଁ ଏଇନା ଜବ୍ କରୁଛି ମୁଁ ଜବ୍ କରୁଛି।
ଆଚ୍ଛା ଆଚ୍ଛା ଆଚ୍ଛା କଣ ସାଲେରୀ ପାଉଛନ୍ତି? କୋଉ କୋଉ କୋଉ ଡିପାର୍ଟମେଣ୍ଟ ରେ?
ଏଇ ମୁଁ ନର୍ସିଂ ରେ ଅଛି ଆଉ।
ଆଚ୍ଛା ଆଚ୍ଛା ହଉ
ଆଜ୍ଞା।
ମାନେ ବର୍ତ୍ତମାନ ଜଇନିଙ୍ଗ୍ ଆସିଛି
ନାଇଁ ଏଇନେ ତଥାପି ମାନେ ଏବେ ଜଇନିଙ୍ଗ୍ ମାନେ ପଢୁଛି ଆଉ ଟ୍ରେନିଂ ପାଇଁ ପଢୁଛି ଯାଉଛି ତ ସବୁଆଡ଼େ।
ଆଚ୍ଛା ଆଚ୍ଛା ଆଚ୍ଛା।
ଆଜ୍ଞା।
ଆଉ ଆପଣଙ୍କ ଘରେ କିଏ କିଏ ରହୁଛନ୍ତି?
ଆମର ଜଏଣ୍ଟ୍ ଫ୍ୟାମିଲି ତଥାପି ବାପା, ମା, ମୁଁ ରହୁଛୁ ଆଉ।
ଆଚ୍ଛା ଆଚ୍ଛା। ହେଲା ଆପଣ ଆପଣଙ୍କ ଘରେ କିଏ ବହୁତ ବେଶୀ ଭଲ ପାଉଚନ୍ତି?
ମତେ ଆମ ଘରେ ମତେ ତ ନା ମୁଁ କାହାକୁ ବେଶୀ ଭଲ ପାଏ।
ହଁ ଦିଟା ଜାକ ମାନେ ଆପଣଙ୍କୁ ଯିଏ ଅଧିକ ଭଲପାଇବ ଆପଣ ତାକୁ ଭଲ ପାଇବେ ନିଶ୍ଚୟ।
ନାଇଁ ସେମିତି ନାଇଁ ମୁଁ ସମସ୍ତଙ୍କୁ ଭଲ ପାଏ।
ଆଚ୍ଛା ଆଚ୍ଛା।
ହଁ ଯେତେ ଯାହାହେଲେ ବି ଝିଅ ପିଲାମାନେ ଟିକେ ବାପାଙ୍କୁ ନା
ଆଚ୍ଛା ଆଚ୍ଛା।
ଆଜ୍ଞା ଆଉ ଆପଣ କାହାକୁ ବେଶୀ ଭଲ ପାଆନ୍ତି ଆପଣଙ୍କ ମାଆଙ୍କୁ କି ବାପାଙ୍କୁ?
ଆପଣଙ୍କର ଅପୋଜିଟ୍ ଟା।
ଓହୋ ଆପଣ ମା ଙ୍କୁ ବେଶୀ ଭଲ ପାଆନ୍ତି।
ଆଜ୍ଞା।
ଆପଣଙ୍କ ବାପା କଣ କରନ୍ତି?
ଆମ ବାପା ଜଣେ ଇଲେକ୍ଟ୍ରିସିଆନ୍
ଆଚ୍ଛା।
ଇଲେକ୍ଟ୍ରିସିଆନ୍। ସେ ବି ରହୁଛନ୍ତି ଭୁବନେଶ୍ୱର ରେ। ଯୋଉ ଓଲ୍ଡ ଟାଉନ୍ ରେ ରହୁଛନ୍ତି।
ଓ ହୋ।
ଆଜ୍ଞା।
ଭଲ ଆଉ। ଆଉ
ଆଜ୍ଞା ଆଉ ଆପଣ ପୁରା ମାନେ ଭୁବନେଶ୍ୱର ବୁଲିଛନ୍ତି କେବେ?
ନା ମୁଁ ପୁରା ଭୁବନେଶ୍ୱର ବୁଲିନି। ମଝିରେ ଛୁଟିରେ ଯାଉ ଏମିତି ଯାଇକି ବୁଲି ଚି ଆଉ।
ଆଛା ଆଛା।
ନନ୍ଦନକାନନ ଯାଇଥିବି ଦିଥର ଆଉ ଧଉଳି ଯାଇଛି। ଦିଥର ଆଉ ଲିଙ୍ଗରାଜ ତ ଯାଇଛି ଆଉ। ଆଉ ଏ
ଆଛା ଆଛା। ଆଉ ଭୁବନେଶ୍ଵରରେ ଅଧିକା ଯିବା କୋଉଁଠି ଅଛି ମାନେ ମଲ ଫଲ ସପିଙ୍ଗ ମଲ? ଆଉ
ନା ସେ ମୁଁ ତ କେବେ ଯାଇନି ଯାଇଥିଲେ ଜାଣିଥାନ୍ତି। କିନ୍ତୁ ଭୁବନେଶ୍ୱର ମୁଁ ଶୁଣିଛି କି ଗୋଟେ ବଡ଼ ମାର୍କେଟ ଅଛି। ଯୋଉଁଟା କି ଆମର ୟୁନିଟ ୱନ୍ ଅଛି।
ହୁଁ।
ସେଇଠି ସବୁ ଜିନିଷ ଆଭେଲେବୁଲ।
ଆଛା ଆଛା।
ହଁ। ଆଉ ଆଉ ଆପଣ କଣ ଖାଇଛନ୍ତି ସକାଳୁ।
ହଁ ସକାଳୁ ନାସ୍ତା କରି ସାରିଲିଣି ରୁଟି ଜଳଖିଆ ଉଭୟ ହଁ ରୁଟି ଦେହ ଟିକେ ଭଲ ନାହିଁ ତ ରୁଟି ଟିକେ ତାହା ଟିକେ ଖାଇଦେଇଛି।
ଆଛା ଆଉ ଆପଣଙ୍କ ମା କଣ କରୁଛନ୍ତି କି ବୋଉ?
ହଁ ସେଏ ଗୋଟେ ରୋଷେଇ କରୁଛନ୍ତି ବୋଧେ ତାଙ୍କର ବି ଟିକେ ଦେହ ଭଲ ନାହିଁ। ଆଉ ଘର କାମ ଟିକେ ଚାଲିଚି ଏବେ ସବୁ ମୁଲିଆ ମିସ୍ତ୍ରୀ ପଳେଇ ଆସିବେ କାମ ଟିକେ ଲାଗିଛି। ଚାଲିଚି ବିଲବାଡ଼ି ଟିକେ ଯିବାକୁ ପଡୁଛି।
ଆଛା।
ହୁଁ।
ଆଉ ଆପଣଙ୍କରେ ଏବେ ବି ବର୍ଷା ହଉଛି।
ନାଁ ବର୍ତ୍ତମାନ ପରେ ସେ ଛାଡି ଯାଇଚି ଟିକେ ଗୋଟେ ।
ନା ଆମର ଆମର ହଉଛି ଯେ କିନ୍ତୁ ମାନେ ଏବେ ଝିପିଝିପି ଟାଇପ ର ଟିକେ ହଉଛି। କିନ୍ତୁ ପାଗ ଟିକେ ଦେଲାଣି କି ହବ ବୋଲି କିନ୍ତୁ ତଥାପି ମେଘୁଆ ପାଗ ଦେଇଛି।
ଆଛା ଆପଣ ଆପଣଙ୍କ ଆପଣଙ୍କ ସେପଟେ ଗ୍ୟାସ୍ ଆଭେଲେବଲ ମିଳୁଛି।
ନା ହଁ ଏବେ ମିଳୁଛି ସବୁବେଳେ ଆସୁଛି। ଆମର ତ ଗୋଟେ ଗ୍ୟାସ ପଳଉଛି ଦି ମାସ ତ ଆମର ଗ୍ୟାସ ଅସୁବିଧା ନାହିଁ ଏବେ।
ଆଛା ଆଉ ଆପଣଙ୍କ ପାଖରେ ସେପଟେ ପରିବାପତ୍ର କେମିତି ରେଟ୍। ଛି ନା ଆପଣ ଜାଣିନାହାନ୍ତି ସେ ବିଷୟରେ।
ନା ନା ପରିବାପତ୍ର ଜାଣିଚି ମୁଁ ପରିବାପତ୍ର ଏବେ ଟିକେ ବେଶୀ ଭଲରେ ଆସୁନି। କାରଣ ବର୍ଷା ଦିନ ଟିକେ ଜିନିଷ ଟିକେ ଏତେ ଭଲସେ ଆସେନି। ଯାହା ମାନେ ମୁଁ ତ କେବେ ଯାଇନି କି କିଣା କିିଣି ବାପା ହିଁ ଯାଆନ୍ତି ଯା ବାପା ଆଣନ୍ତି ଆଉ ବାପା ଆଣିଲେ କୁହନ୍ତି ନା ମୁଁ ଭେଜିଟେରିଆନ୍ ମାନେ ମୁଁ ଆଗରୁ ବହୁତ ନନଭେଜ୍ ଖାଉଥିଲି ତ ଏବେ ଏବେ ଖାଉନି ଏବେ ପୁରା ଶାଖହାରି ହେଇଯାଇଛି।
ଆଛା ଭଲ କଥା।
ଏବେ ତୁଳସୀ ପକେ
କଣ କହିବି କଣ କଣ କଣ ପାଇଁ ବ-ଭେ-ଭେ ନନଭେଜରୁ ଭେଜକୁ ପଳେଇ ଆସିଲୁ, ରିଜନଟା କହିପାରିବେ?
ରିଜନ ହିଁ ଏମିତି ସେମିତି କିଛି ନାହିଁ, ମାନେ ମୁଁ ଲଗାତାର ନନଭେଜ ଖାଇ ଖାଇ ମତେ ତେ ଆଉ ଇଚ୍ଛା ହେଲାନି କି
ନନଭେଜ ଖାଇବି ତ ସେଥିପାଇଁ ଭେଜ ଖାଉଛି ଆଉ।
ଆଚ୍ଛା ଆଚ୍ଛା ଆଚ୍ଛା।
ଏବେ କିନ୍ତୁ ଆଗୁରୁ ମୁଁ ନନଭେଜ୍ ନହେଲେ ମୋ ଭାତ ଯାଉନଥିଲା କିନ୍ତୁ ଏଇନା ନନଭେଜ ମାନେ ଭେଜରେ ହିଁ ଭାତ ପଳଉଛି।
ନନଭେଜକୁ ବାଏ ବାଏ କରିଦେବେ ନୁହେଁ।
ହଁ।
ସନ୍ନ୍ୟାସ ସନ୍ନ୍ୟାସ ନେଇଗଲ କି ପ୍ରାୟ ନାଇଁ? ଆଚ୍ଛା ଆପଣ ରୋଷେଇ ବାସ କରୁଛନ୍ତି?
ହଁ ରୋଷେଇବାସ ସେମିତି ଜଳଖିଆ ବଗେରା ଆସେ କିନ୍ତୁ ଏତେ ଭଲ ସେ ଆସେନା।
ଆଚ୍ଛା ଆଚ୍ଛା।
ମାମା ତ ଅଛନ୍ତି, ମାମା କରିଦିଅନ୍ତି ଆଉ।
ହୁଁ, ତଥାପି ଆପଣ ଗୋଟେ ସବରେଟ୍ ଆଇଟମ୍ ବନେଇବାକୁ କୁହାହବ, ତାହେଲେ ଆପଣ କଣ କଣ ବନେଇପାରିବେ?
ମୁଁ ଭାତ ତ ବନେଇଦେବି, ଡାଲି ବନେଇଦେବି, ଆଳୁ ଭଜା ଆଉ ଆଳୁ ଭର୍ତା।
ଆଚ୍ଛା ଆଚ୍ଛା। ଏଇଟା ତ ଆମର ମାନେ ଯୋଉ କହୁଛନ୍ତି ଗାଡି କିଛି ନହେଲେ ମଧ୍ୟ ଟି ହେଇପାରିବ।
ସୋୟାବିନ
ହ
ସୋୟାବିନ ତରକାରୀ
ହୁଁ ହୁଁ ହୁଁ।
ଏଇଭଳିଆ ଆଉ। ମାନେ ମୋ ମା ଆଳୁ ଭଜାଟା ମୋ ମାମାକୁ ଟିକେ ବେଶୀ ଭଲ ଲାଗେ, ମୁଁ ଯେମିତି ବନାଏ।
ଆଚ୍ଛା।
ତ ସେଥିପାଇଁ ଆଉ।
ହୁଁ ହୁଁ
ଏମିତି ବି ମତେ ଚୁଡ଼ା ସନ୍ତୁଳା ଭଲସେ ଆସେ। ତାପରେ ଚାଓମିନ, ମ୍ୟାଗି, ପାସ୍ତା
ସେଇଟା ତ ଆଜିକା ଡେଟର ମାନେ ପିଲାମାନେ ହଁ କମନ୍ ସେଇ ସେଇଟା।
ହଁ ଆସେ, କିନ୍ତୁ ମାନେ ମାମା ଏତେ କରିବାକୁ ଦିଅନ୍ତିନି ଆଉ। ମାନେ ପାଠ ପାଠପଢ଼ା ଛୁଆ ନା, ତ ପାଠ ପଢ଼ିବୁ ନା ଏଇ କାମ ସବୁ କରିବୁ।
ନାଁ, ଆଚ୍ଛା ଆଚ୍ଛା।
ଆଜ୍ଞା।
ଆଚ୍ଛା। ଆଗୁକୁ ଯଦି ବାହାରୁକୁ କୁଆଡେ ଜବ କରିବ ତାହେଲେ ସେ ତ ରୋଷେଇବାସ କରିବାକୁ ପଡିବ। ସାତଟା ବେଳେ। ଆଚ୍ଛା ଆଚ୍ଛା। ଏବେ କହୁଥିଲେ ବାପାଙ୍କୁ ଭଲ ଲାଗୁଛି ବିଲି କିରି, ତାପରେ ମା ଭାବରେ
ଆ ମା ବା, ବାପା- ବାପାଙ୍କୁ ଟିକେ ବେଶୀ ଭଲ ପାଇବା କାହିଁକିନା ଝିଅମାନେ ବେଶୀ ଟିକେ ବାପାକୁ ଭଲ ପାଆନ୍ତି, କାରଣ ମାଆମାନେ ବାଡ଼ାନ୍ତି ତ ସେଥିପାଇଁ। ତା ତାପରେ ନୁହେଁ କି ମାକୁ ଭଲ ପାଉନୁ, ସେମତି ନୁହଁ।
ନାଇଁ ନାଇଁ, ଗୋଟେ ହାତରେ ପାଞ୍ଚଟା ଆଙ୍ଗୁଟି, କଣ ଗୋଟେ ଆଙ୍ଗୁଟି କାଟିଦେଲେ କଣ ଆଉ ଫରକ ପଡିବ କି, କିନ୍ତୁ ବହୁତ ପେନ୍ ହବ ନା? ସେମିତି ପାଞ୍ଚଟା ଯାକ ଆଙ୍ଗୁଟି ମିଶିଲେ ଯେମିତି ଗୋଟେ ହାତ ମୁଠା ହୁଏ, ସେମତି ବାପା ମା ଦି ଜଣ ଯାକ ମାନେ କୋପରେସନ ରହିଲା ଆକା ଯାଇକି ଠିକ ହବ, ବୁଝିପାରୁଛନ୍ତି? ସମସ୍ତେ ସମସ୍ତଙ୍କ ଜାଗାରେ ସମାନ। ବୁଝିପାରିଲେ ହୁଁ-ହୁଁ ଆଜ୍ଞା।
ହୁଁ ଆଉ ଆପଣଙ୍କର ଆଜି ଲଞ୍ଚ କଣ ହବ?
ଲଞ୍ଚ ତ ବର୍ତ୍ତମାନ ସୁଦ୍ଧା କିଛି କ୍ଲିୟର ହେଇନି। ଦେଖାଯାଉ କଣ ହଉଛି ଦେହ ଟିକେ ଭଲ ଲାଗୁନି। ହେରା ନହେଲେ ଦେଖିବା ବ୍ରହ୍ମପୁର ହୋଟେଲରୁ କଣଟେ ଧରି ପଳେଇ ଆସିବା।
ଓହୋ ହଁ କାରଣ ଆପଣଙ୍କ ଘରେ କାହା ଦେହ ଭଲ ନାହିଁ ନା।
ହଁ ଦେହ ଟିକେ ଭଲ ନାହିଁ ଆଜି ଶନିବାର ଆଜ୍ଞା।
ହୁଁ ଆଉ ଆପଣ ନନଭେଜ୍ ଖାଉଚନ୍ତି ନା ଖାଉନାହାନ୍ତି?
ହଁ ମୋର ବି ପ୍ରଥମରୁ ଇଚ୍ଛା ନାହିଁ କିନ୍ତୁ ବର୍ତ୍ତମାନ ମୁଁ ସେ ବାହାରେ ରହିଲି ସେବୁ ଟିକେ-ଟିକେ ହେଲା ସେମିତି ହେଲେ ଚଳିବ ନହେଲେ ଚଳିବ ସେମତି ମେଣ୍ଡାଟେରି ନାଇଁ କି ପୁରା ଇଏ ଛଡା ହେଇନି।
ଆଚ୍ଛା-ଆଚ୍ଛା। ଆଉ ଆପଣଙ୍କୁ କଣ କରିବାକୁ ଭଲ ଲାଗେ ମାନେ ଆପଣଙ୍କ ହବିଜ୍ କଣ?
ମୋର ହବିଜ୍ କହିବାକୁ ଗଲେ କହିଲେ ଆମେ ସୋସିଆଲ ୱାର୍କ କରିବା ପାଇଁ ଟିକେ ବହୁତ୍ ଭଲ୍ ଲାଗେ, କହାର କୌଣସି ଏମର୍ଜେନ୍ସି କାମ ତ ଆମକୁ ଯଦି ମୋ କଣ୍ଟାକ୍ଟରେ ପଡିଲା କିମ୍ବା ମୋର ଫ୍ରେଣ୍ଡ ସର୍କଲ ରେ ପଡିଲା ତାହେଲେ ଆମେ ସେଇଟି ଯାଇକି ସହଯୋଗ କରୁ, ଆଉ ବ୍ଲଡ ଦରକାର ହେଲା ବ୍ଲଡ୍ ଦବୁ, ଆମ ସୋସିଆଲ ହେବିଟା ଆମର ଟିକେ ଅଧିକା ବୁଝିପାରିଲେ।
ଆଛା।
ସୋସିଆଲ୍ ହବିଟା ଆମର ଭଲ, କାହାକୁ କୌଣସି ପ୍ରକାର ଯଦ କିଛି କୋର୍ଟ କାମ ପଡିଲା କିମ୍ବା ଥାନା କାମ ପଡିଲା କୌଣସି ଲୋକଟି ଅସୁବିଧାରେ ଅଛି କିମ୍ବା ମଡ଼ିକେଲ୍ କେସରେ ପଡିଚି ତାହେଲେ ଆମେ ଯେତିକି ପାରିବୁ ସେତିକି ଯାଇକି ତାକୁ ହେଲ୍ପ କରିପାରିବୁ। ସେଇଟା ହଉଛି ଆମର
ଆଚ୍ଛା ହଉ ଆପଣଙ୍କ ସହ କ ଥା ହେଇକିି ବହୁତ୍ ଭଲ୍ ଲାଗିଲା ତ ରଖୁଚି ଆଉ।
ଆଜ୍ଞା ଧନ୍ୟବାଦ୍।
ଧନ୍ୟବାଦ୍।